ଆଜ୍ଞା ସାର୍।
ହଁ ଗୁଡ଼୍ ଇଭିନିଂ ମ୍ୟାମ୍ ନମସ୍କାର ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନା ବ୍ୟସ୍ତ ଥିଲେ କି ଆପଣ?
ହଁ ଆଜ୍ଞା ବର୍ଷା ପକଉଥିଲା ଏବେ ଜଷ୍ଟ୍ ଟିକେ ଛାଡିଛି। ଆଉ ନହେଲେ ପୁରା ଦିନ ମାନ ଦିନ ତମାମ ଆଜି ବର୍ଷା ପକଉଛି ଆଜ୍ଞା। ଜମା ଛାଡ଼ି ବାର ଛାଡ଼ି ବାର ନାଁ ବି ଧରୁନି। ବର୍ଷା ଛାଡ଼ିଲେ ତ ପୁଣି କିଏ କୋଉଠି ଟିକେ ବାହାରକୁ ଯିବ କି କଣ କିଣା ବିକା କରିବ କି କଣଟା ଆଣିବ ଜିନିଷ ଖାଇବ କଣ କରିବ। କିନ୍ତୁ କଣ କରିବା ଏ ବର୍ଷା ତ ଟୋଟାଲି ହିଁ ଛାଡୁନାହିଁ ଆଜ୍ଞା।
ହୁଁ ତ ରେନି ସିଜନ୍ ଏଇ ଟୁ ମନ୍ଥ ହବ ବର୍ଷା ଆଉ କଣ କରିବା।
ହଁ ଆପଣଙ୍କ ଆଡେ ବର୍ଷା ହଉଛି ଆଜ୍ଞା?
ଆଜ୍ଞା ସାର୍ ବର୍ଷା ହଉଥିଲା। ମଣିଙ୍ଗରେ ବହୁତ ଜୋରସରେ ହେଇଥିଲା ସେ ବେଳେ ବେଳେ ଜୋରସରେ ହେଇଯାଉଛି ଏବେ କିନ୍ତୁ ଟିକେ ମାନେ ଛାଡ଼ିଛିି।
ଆଚ୍ଛା। ଆପଣଙ୍କୁ ବର୍ଷା ଦିନ ଭଲ ଲାଗେ ନାଁ ଖରା ଦିନ ଭଲ ଲାଗେ ନାଁ କୋଉ ଦିନ ଆଜ୍ଞା ବେଶୀ ଭଲ ଲାଗେ?
ମତେ ସାର୍ ୱିଣ୍ଟର ସିଜିନ୍ ଟି ଭଲ ଲାଗେ।
ହଁ ଶୀତ ସିଜିନ୍ ତ ସମସ୍ତିଙ୍କୁ ପ୍ରାୟ ଟିକେ ଭଲ ଲାଗେ ବେଶୀ ଖରା ନଥାଏ ବ ବର୍ଷା ବି ନଥାଏ ଶୀତ ବି ଲାଗୁଥାଏ ବାହାରକୁ ବି ବୁଲାବୁଲି କରିବା ପାଇଁ ଆପଣମାନେ ସବୁ ଯାଆନ୍ତି।
ଉଁ ଶୀତ ଦିନେ ଆପଣଙ୍କର ଦେଖନ୍ତୁ ଇଲେକ୍ଟ୍ରିବିଲ୍ ଆସିବନି। ଲାଇନ୍ ନ ରହିଲେ ଚଳିବ ରୋଷେଇ ବାସ କରିବାକୁ ହିଁ ଭଲ ଲାଗେ ଟିକେ। ହୁଁ ତାପରେ ପ୍ଲାଣ୍ଟ୍ ତାପରେ ପରିବେଶ ଟା ଟିକେ ସ ସଫା ସୁତୁରା ପୁରା ରୁହେ ସେଥିଲାଗି ବର୍ଷା ଦିନଟା ହିଁ ଟିକେ ଭଲ ଲାଗେ।
ବର୍ଷା ନୁହଁ ଶୀ ତ ଦିନ ଆପଣଙ୍କୁ ଭ
ସରି ସରି ଶୀତ ଦିନ ଟା ଟିକେ ଭଲ ଲାଗେ।
ଆଜ୍ଞା ହଁ ଶୀତ ଦିନେ ଆପଣ ମାନେ ପିକନିକ କରିବା ପାଇଁ ଯାଆନ୍ତି କୁଆଡେ? ବୁଲାବୁଲି କରିବା ପାଇଁ?
ହଁ ସାର୍ ସେମିତି ଯାଉ ଫ୍ୟାମିଲି ଭିତରେ ଆମର। ଏ ପାଖ ଆଖ କେମିତି କଣ ଟିକେ କରିଦେବ ଆଉ ଛୁଟକାଟିଆ କରିଦବ। ସମୟର ତ ଅଭାବ ସମସ୍ତଙ୍କୁ ସମୟ ଏତେ ଜଲଦି ଜଲଦି
ହଁ ଆଜ୍ଞା ନିଶ୍ଚିତ ଆଜ୍ଞା ସମୟ ଏମିତି ପଳୁଛି ସମୟକୁ
ଆଜିକାଲି ତ ଏତେ ବିଜି ଲାଇଫ ଯେ ସମସ୍ତଙ୍କର ସମୟଟା ଏତେ ଜଲ୍ଦି ଜଲଦି ପଳାଉଛି ଆଉ କଣ କରିବା।
ଆଉ ଆପଣଙ୍କ ଆଡେ କଣ ଭଲ ଦର୍ଶନୀୟ ସ୍ଥାନ ଅଛି ଆଜ୍ଞା ଦେଖିବା ପାଇଁ?
ଆଜ୍ଞା ଆମର ଏପଟେ ବିରଜା ମନ୍ଦିର ଅଛି ଆଉପଟେ କେଉଁଝର ଆଡ ସାଇଟ୍ କୁ ଗଲେ ଘଟଣା ତାରିଣୀ, ଆଉ ଏପଟ ସୁକିନ୍ଦା ଭୁବନ ଆଡ଼େ ଗଲେ ଏପଟେ ଆପଣଙ୍କର କପିଳାସ ଅଛି।
କପିଳାସ ଅଛି ଜୋରନ୍ଦା ଅଛି ସପ୍ତସଜ୍ୟ ଅଛି ଆ କେଉଝର ଆଗକୁ ଗଲେ ମଧ୍ୟ ସାନ ଘାଗରା ଅଛି ବଡ ସାନ ଘାଗରା ବଡ ଘାଗରା। ଆଉ ଯଦି ଟିକେ ଆଗକୁ ଯିବେ ଭୀମକୁୁଣ୍ଡ ଅଛି।
ହଁ।
ବହୁତ ଭଲ ଭଲ ଭଲ ଜାଗା ଅଛି, ଆଉ ଯାଜପୁରରେ ଆପଣଙ୍କର ବି ମା ବିରିଜା ମନ୍ଦିର ଅଛି, କୁସୁମବାଟିକା ଅଛି।
ମୁଁ ଟିକେ ସାର୍ ଏତେ ବୁଲାବୁଲି କରେ ନା ହେଥିଲା ଏତେ ଜାଣିନି।
ଆପଣ ଙ୍କ ଏରିଆ ହେଇକି ଆପଣ ଜାଣିନାହାନ୍ତି ଆଜ୍ଞା।
ମୁଁ ଟିକେ ସାର୍ ଏତେ କାହା ସାଙ୍ଗରେ ମିଶେନି, ଆଉ କାହା ଟିକେ ବୁଲାବୁଲି କରିବାକୁ କେତେ ଭଲ ପାଏନା।
ଆଟଲିଷ୍ଟ୍ ଆପଣ ତ ନିଜ ଫ୍ୟାମିଲି ସହିତ ଯାଇଥିବେ ନା ଭାଇନାଙ୍କ ସହିତ ଯାଇଥିବେ କି ନନି ନିଜ ବାପା ମାଆଙ୍କ ସହିତ ବି ଯାଇଥିବେ ବୁଲିବା ପାଇଁ କୁଆଡେ? ପାଖ ପାଖ ମାର୍କେଟ
ସେ କହିବାକୁ ଗଲେ ସେମିତି ମୁଁ କଆଡେ ଯାଇନି।
ଆଚ୍ଛା ଆଚ୍ଛା।
କାହିଁକି ନା କାମ ଫାମରେ ଏତେ ବ୍ୟସ୍ତ ଯେ କୁଆଡ଼େ ଯିବାକୁ ସେ ଟାଇମ୍ ମୋତେ ମିଳେନି।
ହଁ ଆଜିକାଲି କାମ କିନ୍ତୁ ବାନ୍ଧି ଦୋଉଚି ଲୋକମାନଙ୍କୁ। କୁଆଡେ ବି ଟିକେ ସମୟ ପାଇଲେ ତ ପୁଣି କୁଆଡେ ଯିବେ କୁଆଡେ ବୁଲାବୁଲି କରିବା ପାଇଁ।
ତାପରେ ଆପଣ କାମରେ ଏତେ ବ୍ୟସ୍ତ ଯେ କେମିତି ଟିକେ ଦିନେ ଦି ଦିନ କି ଚାରି ଦିନ ଛୁଟି ଟା ମିିଲେ ଆପଣ ଟିକେ ଘରେ ଟେଷ୍ଟ ଖାଲି ମାନେ ପୁରା ରେଷ୍ଟ
ହଁ ହଁ ସଣ୍ଡେ ଆଜି ସଣ୍ଡେ ବୋଧେ ଫ୍ରି ଥିବେ ଆପଣ ମାନେ ବୋଧେ। ଛୁଟି ଥିବ ସବୁ।
ଆଜ୍ଞା ସଣ୍ଡେ ରେ ହିଁ ବେଶୀ କାମ, ଆମ ମାନଙ୍କ ଲାଗି ବେଶୀ କାମ ସଣ୍ଡେ ରେ।
ଆଚ୍ଛା।
ଆମ କଣ କରିବା ସାର୍ ବିଜି ଲାଇଫ ପୁରା। ଆମେ ଯେତେବେଳେ ଛୁଆ ଥିଲୁ ଆମର ଯଏଣ୍ଟ ଫ୍ୟାମିଲ ଥିଲୁ ସେତେବେଳେ ଏମିତି କାମରେ ଆମେ କେବେ ଦେଖିନୁ ଆମ ମାଆ ମାନେ ଦାଦା ଘର ବଡ ବାପା ଘର ପିଲା ପିଶି ମାନେ ଆସ ମାଉସି
ଗୋଟେ ଘରେ ମାନେ କୋଡ଼ିଏ ପଚିଶ ଜଣ ଲୋକ ହେଇକି ବି ସମୟ ହିଁ ସମୟ ରହୁଥିଲା ସମସ୍ତଙ୍କୁ। କହୁନାହାନ୍ତି ସାର୍?
ନିଶ୍ଚିନ୍ତ ନିଶ୍ଚିନ୍ତ ଆଜ୍ଞା। ଆକ୍ଚୁଆଲି ବର୍ତ୍ତମାନର ହଁ କୁହନ୍ତୁ।
ଆଜ୍ଞା ନାଇଁ ଆପଣ କୁହନ୍ତୁ।
ମୁଁ କହିଲି ଆଜ୍ଞ ବର୍ତ୍ତମାନ ଏବେ ସମୟ ପ ପଳଉଛି କୋଉଥିପାଇଁ ଏଇ ମୋବାଇଲ ସେକାସେ। ଏ ମୋବାଇଲରେ ଲୋକମାନେ ଏତେ ଜଡିତ ହେଇକି ରହିଯାଉଛନ୍ତି ଯେ ସମୟ କେତେବେଳେ ପଳଉଛି କି ଛି କଣା ପଡୁନୀ।
ଆଜ୍ଞା।
ଆଉ ଏବେ ଜଣେ ଦି ଜଣ ଫ୍ୟାମିଲିରେ ହେଇକି ବି ଆପଣଙ୍କୁ ସମୟ ମିଳୁନି।
ନା ପରା ଆଜ୍ଞା।
ଜଣେ ଦି ଜଣ ଫାମିଲି ଆଜ୍ଞା।
କଣ ଖିଆପିଆ କରିଥିଲେ ଆଜ୍ଞା ଆଜି ରବିବାରେ?
ଆଜି ବି ସାର୍ କରିଥିଲି ଡାଲମା ଆଉ ଅଣ୍ଡା ଆଳୁ ବୁଝିଆ କରିଥିଲି।
ଆଛା।
ଆଉ ବର୍ଷା ତ ହଉଛି କୁଆଡେ ତ ଯାଇ ହଉନି ଆଉ କଣ କ
ହୁଁଁ ହୁଁ। ନାଇଁ ତ ବାହାରୁ ବି ତ କୁଆଡେ ଯାଇ ହଉନି ଏ ବର୍ଷ ଛାଡିଯିବା ଲାଗୁଚି ଆଉ ଦିନେ ଦି ଦିନ ଭିତରେ ଛାଡିଯିବ।
ଛାଡ଼ିଗଲେ ଫେର୍ ସାର ଯୋଉ ଖରା ହେବ।
ହଁ ହଁ ରଥଯାତ୍ରା ଯାଇନି ନା।
ବର୍ଷା ଏଇନା ହଉଛି ଏରେ ଖରା ଯା ଠାକୁର ଳଳେ ଅଣ ସଦେଇରେ ରହିବେ ସେଥିରେ ଫେରେ ଯୋଉ ଗୁଲ ଗୁଲଟା ହବ
ହଁ ସେଠି ବି ଗୁଳିମୁଳିଟା ହବ।
ଏଇନା ବର୍ଷା ହେଉଚି ଆପଣଙ୍କର ତାହା ଧନ୍ୟ ଆବଶ୍ୟକ ଜିନିଷ ଆଣିକି ରଖିଦେଲେ ତଳକୁ ନଗଲେ ବି ଚଳିବ କି ମାର୍କେଟ ନଗଲେ ବି ଚଳିବ। କି ଗୋଳ ଗୁଲଟା ଯେତେ ସେତେବେଳେ ହବ ସୀ ତ ଇ ଏମିତି ତ ପଙ୍ଖା ଦେଇକି ଶୋଇହଉଛି ଏସି ନଲେ ଶୋଇ ହବନି।
ହଁ ହଁ ନିଶ୍ଚନ୍ତ ଆଜ୍ଞା ଆଜ୍ଞା ଆଜ୍ଞା ହଁ ହଁ।
ଆମେ ମଣିଷ ମନଷ ମାନେ ସାର ଖରା ଅଧିକ ହେଲେ ଖରା ହେଲା ବର୍ଷା ହେଲା ବର୍ଷା ହେଲା ଶୀତ ହେଲେ ଶୀତ ହେଲା ସମସ୍ତେ ସେଇଆ।
ପାଣିପାଗକୁ ଆଗେ କିଛି କହିହବନି କି କିଛି କରିହବନି।
ଆଜ୍ଞା। ବା ଏଟା ହେଲା ସେଟା ହେଲା ସେ ଚାଲିବ ସବୁ ସଂସ୍ଥା।
ହଁ ଆଜ୍ଞା ହଁ।
କଣ କରିବା ସାର୍ ଚାଲିଚି ସଂସାର ଏମିତି ଦୁନିଆ।
ଯା ହଉ ଭଗବାନ କରନ୍ତୁ ଏମିତି ସଂସାର ଆଗକୁ ଚାଲୁ। ସବୁବେଳେ ସୁସ୍ଥ ରଖନ୍ତୁ ସମସ୍ତିଙ୍କି। ନାଇଁ ଆଜ୍ଞା ମୁଁ ମ୍ୟାରେଡେ।
ଆଉ ଛୁଅ ପିଲା
ମୋର ଦିଟା ଛୁଆ ପିଲା ଦିଟା ପୁଅ ଆଜ୍ଞା
ପଢାପଢି କଉ କ୍ଲାସ୍ ରେ?
ପଢାପଢି ମୁଁ ଗ୍ରାଜ୍ୟୁଏସନ୍ କରିଚି ମୋ ନିଜର ବିଜ୍ନେସ୍ ଅଛି।
ଆଜ୍ଞା।
ହଁ।
ଏମାନେ ଜବ୍ ଦେଖୁଚନ୍ତି।
କିଏ କହିଲେ?
ମୁଁ କହିଲି ପିଲାମାନେ କଉଠି ଜବ୍ ଦେଖୁଚନ୍ତି ନା ନାହିଁ?
ନା ପିଲାମାନେ ଛୋଟ ଅଛନ୍ତି ପିଲାମାନେ ପାଠ ପଢୁଚନ୍ତି ଛୋଟ ଅଛନ୍ତି ଏଇନେ।
ଆଚ୍ଛା ଆଚ୍ଛା ଆଜିକାଲି ପିଲା ତ ତାଙ୍କର ପୁରା କମ୍ପିଟେଟିଭ ମାଇଣ୍ଡ୍।
ଆଜ୍ଞା- ହଁ -ହଁ।
ଆମେ ଏଟା କରିବୁ ଆମେ ସେଟା କରିବୁ ଅଳ୍ପକେରେ ଛୁଆ ମାନେ ଆଜିକାଲି ଶାନ୍ତି ନୁହନ୍ତି।
ନାଇଁ ନାଇଁ ନିଶ୍ଚିତ ଆଜିିକାଲି ଆପଣ ଆପଣ ପିଲାଙ୍କ ପାଇଁ ଭାବିଥିବେ ଗୋଟେ ସିଏ କରିବେ ଆଉ ଗୋଟେ।
କରିବେ ଗୋଟେ ସେଇଆ ଆପଣ ଗୋଟେ ଚିନ୍ତା କରିବେ ଯେ ମୋ ପିଲାଟି ଏଇଆ କରୁ କିନ୍ତୁ ଆପଣ ଛୁଆଙ୍କୁ କଣ ସଜେଷ୍ଟ୍ କରିବେ ସିଏ ଆପଣଙ୍କୁ ସୁଧ ମୂଳ ସହିତ ଆପଣଙ୍କ ସଜେସନ୍ ଦେଇକି ପଳେଇବେ।
ଆଜ୍ଞା ଆଜ୍ଞା କଣ
ଆଜିକାଲି ଯୁଗ ଯେମିତି ହେଇଗଲାଣି।
ଯୁଗ ଏମିତି ଆସିଲା କି ପିଲାଙ୍କୁ ଆକଟ କଲେ ଖରାପ୍ ପିଲାଙ୍କୁ ଆକଟ ନ କଲେ ମଧ୍ୟ ଖରାପ୍।
ଆଜିକାଲି ସାର୍ ଆମ ପୁଅ ଯଉଠି କରୁଚି ଇଞ୍ଜିନିୟରିଂ ସିଏ ବିଶ୍ୱାସ୍ କରିବେନି ମାନେ ମୋ ପୁଅକୁ ଏବେ ନାଇନ୍ଟିନ୍ ପ୍ଲସ୍ ମାନେ ମାନେ ପୁଅର ହଉଚି କଣ କହିଲେ ମାନେ ଚବିଶ୍ ପଚିଶି ବର୍ଷ ପିଲା ବି ତାରି ସାଙ୍ଗେରେ ହିଁ ପଢୁଚନ୍ତି।
ଆଚ୍ଛା।
ତାପରେ ଇଞ୍ଜିନିୟରିଂ ପିଲାଙ୍କର ଜାଣିଥିବେ ତାଙ୍କ ସଂସ୍ଥା ଟା କଉ ଭଳିଆ।
ହଁ ଆଜ୍ଞା -ଆଜ୍ଞା ହଁ।
ଖାଲି ନିଶା ପାଣି ଭଲ ମନ୍ଦ ଏପଟ୍ ସେପଟ୍ ହେଇକି ପୁରା ପିଲା ଯାହା ହଉଚନ୍ତି ମାନେ କହିବା କଥା ସେଥିପାଇଁ ପୁଅ ତାର ମାନେ ଏକୁଟିଆ ରହିଚି ଟୁ ବି ଏଚ୍ କେ ଗୋଟେ ନେଇଚି ମୁଁ କହିଲି ରେଣ୍ଟ୍ ପଛେ ଆଉ ହଜାରେ ଦି ହଜାରେ ଅଧିକ ପଡୁ ପଛିିକା କିନ୍ତୁ ସେଇଭଳିଆ ପିଲାଙ୍କ ଠାରୁ ଦୂରରେ ରହ ତୁ।
ହୁଁ ହୁଁ ତଥାପି ଦୂରରେ ସିନା ଆ-ଆପଣ ସିନା କହିଦେଲେ ଦୂରରେ ରୁହନ୍ତି ବୋଲିି ସିଏ ସିନା ବାପା ମାଙ୍କ କଥା ମାନିକି ଦୂରରେ ରହିବା ସିନା ଦରକାର ସେ ପଛପଟେ ଯଦି କିଛି ଖରାପ୍ କାମ କରୁଥିବା
ହଁ ହଁ ନାଇଁ ସାର୍ ଆଜିକାଲି ପିଲାମାନଙ୍କୁ ଭରଷା କଣ। ଆଜିକାଲି ପିଲାମାନଙ୍କୁ ବିଲକୁଲ୍ ଭରଷା ନାହିଁ ମୁଁ ପିଲା ଜନ୍ମ କରିଚି ସେ କଣ କରୁଥିବ କଣ ନାଇଁ ମତେ କିଛି ଜଣାଅଛି।
ସେଇଆ ସେଇପା କହୁଚି ଆପଣଙ୍କୁ
ପିଲା ଜନ୍ମ କରିଚନ୍ତି ବାହାରକୁ ଯାଉଚନ୍ତି କଣ ଭରଷା ଅଛି କଣ କରୁଥିବେ କଣ ନାଇଁ।
କିଛି ଭରଷା ନାହିଁ ପରା।
ସିଏ ବା ଆମ ଆଗେରେ ସିନା ଆସିକି ପୁରା ଭଲ ନାହିଁ ଆମେ ଏଇଆ କରୁନୁ ସେଇଆ କରୁନୁ କିନ୍ତୁ ତମେ କଣ କରୁଚ ଆମେ କଣ ଯାଇକି ଜଗୁଚୁ ତମ ମାନଙ୍କୁ।
ନାଁ।
ସେଇ କଥା କହୁଚି ଆଜିକାଲି ମାନେ ଆମର ଶହେରେ କୋଡ଼ିଏ ଖଣ୍ଡେ ପିଲା ଯଦି ଭଲ ବାହାରୁଥିବେ ନହେଲେ ପୁରା ମାନେ ଇଏ।
ଆଜିକାଲି କୋ ପିଲା ଟୋଟାଲି ଭଲ ବାହାରିବେନି ଏମୋବାଇଲ ଯୋଉ ହେଇଗଲାଣି ଆଉ ସେମୋବାଇଲରେ ଯାହା ଯାହା ସବୁ ଦେଖିକି ଶିଖୁଛନ୍ତି ଜାଣୁଛନ୍ତି ସିଏ ପୁରା କଣ ଆଉ ଭଲ ହେବେ ଅଛନ୍ତି ତଥାପି କ୍ଵଚିତ୍ ଭଲ ଲୋକ ଅ
ନାଇଁ ସାର୍ ଅଛନ୍ତି ଅଛନ୍ତି ମୋର ଗୋଟେ ଝିଆରୀ ଅଛି ହୁଁ ସେହଉଛି ଷ୍ଟେଟ୍ ଟପର୍ ସେଝିଅଟି
ନାଇଁ ମୁଁ କହିଲିନା ମୁଁ କହିଲି ଅଛ ଅଛନ୍ତି ଭଲ ପିଲା ମଧ୍ୟ ଅଛନ୍ତି ସେମିତି ନାହିଁଯେ ସବୁ ପିଲା ଖରାପ୍ ଅଛନ୍ତି। ପିଲା ବହୁତ୍ ବଢ଼ିଆ ଅଛନ୍ତି।
ସେଝିଅଟି ସେମିତି କିମ୍ବା କହିଲେ ମାନେ ମା ଆଜିକାଲି କ୍ଲାଇମେଟରେ ସେଝିଅଟି ଏତେ ଭଲ ମାନେ ଆପଣ ଯଦି ଶହେ ପଦ କଥା କହିବେ ତାମୁହଁରୁ ବୋଧେ ଆପଣ ଦି ଚାରି ପଦ କଥା ଶୁଣିବେ ବୋଧେ।
ଆଚ୍ଛା।
ମାନେ ଏତେ ସାଏ ନେଚର୍ ତାର।
ସେ ସେ ଯଦିିବା ଏତେ ସାଇଲେଣ୍ଟ ଝିଅ ହେଇଚି ସେକେବଳ ତାଙ୍କ ଚାରିପାଖ ପରିସ୍ଥି ସ୍ଥିତି ସେମିତି ହେଇଥିବ। ବୁଝିପାରିଲେ ମା ଆପଣ ଚାରିପାଖ ପରିସ୍ଥିତି ଯଦି ଶାନ୍ତଶିଷ୍ଟ ପରିବେଶ ଶାନ୍ତିସ୍ଥିତି ତାହେଲେ ସେପଟେ ସେଟା ଲୋ ଲୋକ ମଧ୍ୟ ସାନ୍ତ ଶିଷ୍ଟହି ଥିବେ।
ଏଇ ଟାଇପର ହେଇଥିବ।
ମେନ୍ ହେଉଚି କଣ କହଲେ ତାମାମା ହେଉଚି ଟିଚର୍
ହଁ ସେଇ କହିଲେ ବାପ୍ ଆଜ୍ଞା।
ସିଏ ମାନେ ଛୁଆଟିକୁ ଏମିତି ବସେଇ ଦେଇକି ତାର ପଳେଇବ କୋଚିଂ ପଳେଇବ ସ୍କୁଲ୍ ପଳେଇବ ଉଁ ଟିସନ୍ ଟିସନ୍ ତାକତି ପିଲା ଆସନ୍ତି। ଉଁ ଏମିତି ହେଇକି ତାକୁ ଟୋଟାଲ୍ ସେଛୁଆକୁ ଟୋଟାଲ ସେଟାଇମ୍ ଦେଲାନି।
ଆଚ୍ଛା।
ସିଏ ଏମତି ହେଇତାର ତାନେଚରଟାବି ବହୁତ୍ ଭଲ ମାନେ ଏତେ ବଡ଼ ପିଲା ହେଇକିବି ତାର ମାନେ ଖାଜିଲାମ୍ ନାହିଁ ଇଏ ନାହିଁ ମାନେ ବହୁତ୍ ଭଲ ସେଝିଅଟି।
ହଁ ମା ଟିଚର୍ ଅଛନ୍ତି ମାନେ ଆଉ ଛୁଆ ଯଦି
ନାଇ ନାଇଁ ତା ବାପା ଟିଚର ନୁହେଁ ତାମା ହଉଚି ଟିଚର ଆଜ୍ଞା।
ତମ ବେଶୀତ ଝିଅ ପିଲା ମାନେ ବେଶୀ ମାଆଙ୍କ ପାଖରେ ବେଶୀ ସମୟ ରୁହନ୍ତିନା?
କିନ୍ତୁ ମୋର ସାର୍ ଓଲଟା ମୋ ପୁଅ ସବୁବେଳେ ମୋ ପଛେ ପଛେ।
ଏତେ ବଡ଼ ପିଲା ହେଇଗଲେଣି ଏବେବି ପଛେ ପଛେ।
ସମସ୍ତେ ଛୁଆ ଯେତେ ବଡ଼ ହେଲେ ମ ଧ୍ୟ ମାଆଙ୍କ ପାଖରେ ମାକହେ ମୋପୁଅ ବର୍ତ୍ତମାନେ ଛୋଟ ହେଇକି ଅଛି‌
ଏବେତାକୁ ଯୋଉଦିନ ଛାଡ଼ିବାକୁ ଗଲି ତାକୁ ଭୁବନେଶ୍ଵର ଆସିକି ସମାର ଭ୍ୟାକେସନ ଥିଲା ସାର୍ ଆସିକି ରହିଥିଲା ତାପରେ କାଲି ତୁ ଦି ମାସ ରହିଲୁ ମୁଁ ଯାଇକି ଛାଡ଼ିକି ଆସିବ କୁ ତୁ କୋଉଦିନ ଆସିବୁ ଆଉ। ମୋ ତୁ ପା ଦି ମାସେ ଘରେ ରହିକି ଆସିଛୁ ଫେରେ କଣ ଆସିିବୁ ଆସିବୁ କହୁଛ। ନା ନାଇଁ ମୁଁ ଏମିତି ପଚାରିଦେଲି ତତେ ଆଉ। ଭ କହ ନହେଲେ ମୁଁ ରହିଯାଉଛି ତୁ ତ ପିଜିରେଛୁ ତୋର ତ ରୁମ ରେ କେହି ନାହାନ୍ତି।
ଆଜ୍ଞା।
ରହୁନୁ।